ହ୍ୟାଲୋ।
କହ କଣ କରୁଛୁ?
ହଁ ରୋଷେଇ ଆଉ କଣ।
ମୋ ପୁଅ ପଳେଇ ଆସିଲା। ସେ ବୁଲିବା ପାଇଁ ଯାଇ ଥିଲା ଯେ ଦିଟା ଗ୍ୟାସ୍ ରେ ଗୋଟେ ରେ ଡାଲି ବସୁଛି। ଗୋଟରେ କ୍ଷୀର ଗରମ ହଉଛି, ଇଣ୍ଡଡକ୍ସନ ରେ ଭାତ ବସେଇ ଦେଲେ ଏକାଥରକେ ପୁରା ଉଁ ଚାରି ପାଞ୍ଚଟା ହାତ ଖୋଲିଗଲା ପୁଣି ସେ ପଳେଇଲା ପୁଣି ବନ୍ଦ ହେଇଯିବ।
। ସେ କେତେଟାରୁ ଉଠିଲା?
ସିଏ ଆଜି ଉଠିଲା ଆଠଟା ପଇଁଚାଳିଶ।
କେତେଟା ପଇଁଚାଳିଶ?
ଆଠଟା ଆଠଟା ପଇଁଚାଳିଶରେ ଉଠିିଲା।
ଯାହା ହଉ। ତୋ - - ହଁ ପୁଅଠୁ ମାନେ ମୋ ଛୁଆଙ୍କଠୁ ଅଧଘଣ୍ଟା ଆଗରୁ ଉଠିଛି ଆଉ।
ହି- ହି- ହି- ହିଁ।
ମୁଁ ଭାବିଲି ବୋଧେ ପାହାନ୍ତିଆ ଉଠିଛି ନା କଣ?
ପାହାନ୍ତିଆ ଉଠିବ ସେ, ସେ ପାହାନ୍ତିଆ ଶୋଇବ। ସବୁ ଦିନ ରାତି ଦିଟା ତିନିଟା ଚାରିଟା ବେଳକୁ କେଁ -କେଁ -କେଁ -କେଁ ଏପଟ ସେପଟ କେଁ, କେଁ ପାଣି ଇଏ ସିଏ କହିବ ତାପରେ ପୁଣି ଛଅଟା ବେଳକୁ ପୁଣି ନିଘୋଡ଼ ନିଦରେ ଶୋଇବ। ଆଉ ଛଅଟାରେ ଶୋଇବ ମାନେ ଯାହା ହେଲେ ଦି ଘଣ୍ଟା ପୁଣି
ହୁଁ, ହୁଁ, ହୁଁ। ଆଗକାଳର ଛୁଆ ଜଲ୍ଦି ଶୋଉଥିଲେ ସକାଳୁ ଭୋରୁ ପା ଛୁଆ ମାନେ ଜଲ୍ଦି ଉଠାନ୍ତି ତାଙ୍କ ସାଙ୍ଗେ ମା ମାନେ ଗାମେଇ ପଡ଼ିଥିବେ ମୁଁ ଜାଣିଛି। ଛୁଆ ଗୁଡ଼ା ରାତି କରୁ ଉଠନ୍ତି, ମୋ ମାମୁଁ ଘର ମୁଁ ଯେତେବେଳେ ଯାଏ ଆମ ପୁଅ ସେତେବେଳେକୁ ମୁଁ ବି ବେଶୀ ବଡ଼ ମାନେ କଣ ଛୁଆ ଧରିବାକୁ ଜାଣିଛୁ ମୁଁ ଭଲ ପାଏ। ତ ଆମ ମାମୁ ପଅ ଜଲଦି ଉଠି ପଡ଼େ ମୋ ମନ ଭାରି ଖୁସି। ସେ ଉଠିଲେ ଆସିବ ମୁଁ ତାକୁ ଧରିକି ଖେଳବି। ସେପଟେ ସିଏ ରହିବ ମୋ ପଟକୁ ମାମୁ ମାଇଁ ଶୋଇବେ ତାର ମୋର ଖେଳୁ
ହୁଁ।
ଆଜି କାଲିିକା ଛୁଆ ଗଧ ଘୁଷୁରୁ ନାଁ ତୁ ସ ଆଜ୍ଞା। ସେଠି ଆସିବ ଏଟା ମିଳିଲା ହଁ ଆମ ବୋଉ ହେରୀଆ। ଏଟା ଆମ ଗଛ ଆମ୍ବ। ଆମର ଗୋଟେ ଗଛ ନାଇଁ ବେ ଆମ ନୂଆ ଘରେ ଏଠି ଗୋଟେ ଗଛ ଲଗେଇଥିଲି ହୁଏ ଯୋଉ ନର୍ସରୀ ଗଛ। ସେଟାରେ ଏଇ ବର୍ଷ ପ୍ରବଳ ଆମ୍ ଆଇଥିଲା। ବଢିଆ ବର୍ଷ କୁ ତମ ନର୍ସରୀ ଗଛ ଆମ୍ବ ଗୋଟେ ଲ ଲଗେଇ ଦଉନୁ ବଢିଆ ଆମ୍ବ ଆସୁଚି ଲୋ।
ମାନେ ଛୋଟ ଗଛରେ ବହୁତ ଆମ୍ବ ଆସୁଥିବ।
ଆମ ହାଇଟ ର ହେଇଛି ବହୁତ ପ୍ରବଳ ଆମ୍ବ ଏ ମିଠା।
ହୁଁ ମିଠା ବି ଲାଗୁଚି।
ବଢ଼ ଦି ବର୍ଷ ମୁ ଟେ ବୋଧେ ଆମ୍ବ ଫଳ ଫଳୁଛି ଆମର ବି ଏଠି ଲାଗିଚି ନୂଆ ବାରିରେ
ହୁଁ।
ଭେରାଇଟିର ଆମ୍ବ ଲଗେଇଛନ୍ତି ଇଏ ଆଣିଙ୍କି କଣ କାଇଲେ ଆଲ୍ ପଞ୍ଚୋ, ମିଆ ଜାକି, ଆମର ପଲେଇ, ବାଇଗଣ ପଲେଇ ଆଉ କଣ ଏମିତି ଗୁରେ ଭେରାଇଟିର ଆମ୍ବ ମୁଁ ଯୋଟା ଶୁଣିନି କେବେ।
ତୁ ବି ଏବେ ଯଉଟା କହିକୁ ମୁଁ ବି ତା ଭିତରୁ ଗୋଟେ ଯୋଡ଼େ ଶୁଣିନି।
ହଁ ବା ଯୋଉ ମିଆ ଜାକି ଯୋଉ ଆମ୍ବଟା ତା ରେଟ ଅଧିକ ମାନେ ବାହାର ଦେଶ ଦେଶ ରେ ଆମ୍ବ କିଲୋ ଲକ୍ଷେ।
ଏ ଭାଇ ହୁଁ।
ହଁ ବା ମୁଁ ତ ଆଶ୍ଚର୍ଯ୍ୟ ଆଉ ଏଇ ନର୍ସରୀରୁ ସେଇଟା କାଠୁ ଶୁଣିଥିଲେ ନର୍ସରୀ ଆଣିକି ଲଗେଇ ସେଇଟା ଏ ବର୍ଷ ଫଳ ହେଇନି ଆଲଫନଚ ମିଆଁ ଜାକିଟା ଏ ବର୍ଷ ଫଳ ହେଇନି। ଆଛା।
ହୁଁ ହୁଁ ଏ ଆର ବର୍ଷ ହବ ଆଉ।
ହଁ ଆମେ ମାନେ ଗାଁ ଗହଳିରେ କଣ ଗୁଡୁରି ଆମ୍ବ ସୁନ୍ଦୁରି ଆମ୍ବ ଏଇରା ଖାଇଚେ। ଆମେ ଏଇଟା କଣ ଜାଣିବା ମନେ ଅଛି ତୋଟା
ହୁଁ।
ଏଇ ଯୋଉ ଯୋଉଠି ଏ ପାଖ ତୋଟା ମ ନାଟା କହିବି। ପବନହଲେ ମୁଁ ତ ଯାଏ ତୁ ଯାଉନା ହେଲେ ବି ବାଟରେ ରହୁ। କି ଆମ୍ବ କି ପବନ ହେଲେ କି ମଜା ଲାଗେ।
ଆଉ ପବନ ବର୍ଷା ଉଠେଇଲା ମାନେ ଧାଆଁ
ହଁ ଖୁସି ଲାଗେ ଆଉ ଯୋଉ ତୁଳା ଗୁଡ଼ି ମନେ ଅଛି।
ତୁଳା ହଁ ଏଇ ଆମ ଘର ସାଇଟରେ ତ ହେଇ ଗଛଟା ଆଉ।
ସୁନ୍ଦର ଲାଗେନି। ତୁଳା ଗୁଡା ଉଡେଇ ଯାଇଚି ତ ଭାରି ଭଲ ଲାଗେ ଏଇଠି ଯାଇକି ଯୋଉ କବାଡି ଖୋ ଖୋ ସେ ମଜାର କୁଆଡେ ଗଲା। ଆଉ ତୁ ସବୁବେଳେ ଖେଳିବୁନି ବୋଲି ରୋଲ ଟା କରୁ ମତେ ଭାରି ରାଗ ହୁଏ ସତ କଥା।
ହିଁ
ସବୁବେଳେ ତୋର ଗୋଟେ ଯାହେଲେ ପ୍ରୋବ୍ଲେମ ଥିବ ମୁଁ ଖେଳିବିନି। ନା ମୋର ଆଜି ଇଚ୍ଛା ନାହିଁ ମନ ନାହିଁ।
ତୋର ମୋର ଗୋଟେ ଗ୍ରୁପ ରେ ଖେଳିଲେ ଭଲ କିନ୍ତୁ ହେମିତି ଖେଳିଲେ ତୋର ମୋର ଅଲଗା ଅଲଗା ଖେଳେ ହେଇ
ତୋର ମୋର ଦି ଜଣାଙ୍କ ଗ୍ରୁପରେ ଯେହେତୁ ବଡ ତ ଗୋଟେ ସାଇଡରେ ରହିଲେ ସେମାନେ ରୋଲ କରନ୍ତି। ତୁ ଗୋଟେ ମୁଁ ଗୋଟେ ସାଇଡ ରେ ହଉ ତୋର ଇଚ୍ଛା ନାଇ। ଏମିତି ଚାଲେ ଗୋଟେ ଖେଳ। ହଁ ବା ମଜା ଲାଗେ। ଆ ସେଠି ଯୋଉ ଦୋଳି ନିଶାଣି ଦୋଳିଟା ପଡେ ସେଇଠି ଆମେ ପୁରା ଷଣ୍ଡ ମାନେ ଯେମିତି ଆମ ଦୋଳି।
ସେଇବା ଆଉ ଲାଷ୍ଟ ରଜ ଦିନ କେତେ ମନ ଦୁଃଖ ଲାଗେ।
ନିମ୍ବ ଗଛ ହଁ ବା କେତେ ଆମେ ବୁଲେ ଲୋ। ଗୋଟେ ବର୍ଷ ବଦେଲି ଘର ଆଡେ ଯାଇଥିଲେ ତାଙ୍କର ଦେଇଥିଲେ ଆମ୍ବ ହେରିକା।
ହୁଁ ହୁଁ ହୁଁ ହୁଁ ମୋର ମୁଁ ମାମୁଁ ଘରେ ବି ଯଦି ଯାଇକିରି ଥିବି ରଜ ହେଲା ମାନେ ମୁଁ ରହିବିନି କାହିଁକି ନା ସେଠି ଦୋଳି ଫୋଳି କିଛି ନାହିଁ।
ହଁ ହଁ ଆଜିକାଲି ତ ରଜ ଉତ୍ସବ ଚାରିଆଡେ ହେଲାଣି। ମନେ ଅଛି ଆମେ ଷଷ୍ଠ ପଢୁ ପଢୁକା ତାଙ୍କର ସବୁ ଡାକିଦେଲେ ପାଖ ଗାଁ ଲୋକ ଯୋଉ ଝିଅ ଗୁରା ସାଙ୍ଗଗୁରା ଡାକିଥିଲେ ସମସ୍ତଙ୍କ ଘର ବୁଲି ଯାଇଥିଲେ। ହଁ। ମାନେ ଟୋଟାଲ ଗାଁଟା ଯାଙ୍କ ବୁଲି ଦେଇକି ଖାଇଦେଇକି
ଉଁ ହୁଁ ହୁଁ।
ଦେ ରୋଷେଇ ଘରେ ରଖିଦେଇଛି। ଛୁଆଗୁରା ଆଜିକାଲି ଆଉ ଡରୁ ନାହାନ୍ତି ଆଗୁରୁ ମାଆ ବାପା ମାନେ ଡାଲ୍କି ଦେଲେ ତୁ ଏରିଆଟେ ପଳେଇବୁ।
ଏବେ ତ ମାଡ଼ ଆଉ ଏତେ ମୁଁ ବାଡେଇଲେ ମଧ୍ୟ
ସେଗୁରାଙ୍କୁ କାପୁ ନି ଲୋ। ଶୁଣୁ କାଲି କଣ ହେଇଛି ଝିଅ ବାପା ରାଗିଲେ ସେ ଟିକେ ରାଗି ଯାଆନ୍ତି ମିଷ୍ଟି ବହୁତ ଥର ରାଗିକି ପାଟିକଲେ ସେ କାନ୍ଦେ ମୁଁ ତାକୁ ଗୋଟେ ଆଇଡିଆ ଦେଲି ମୁଁ କହିଲି ଗୋଟେ କାମ କରିବୁ ରିମୋଟ୍ ଟା ବୋଧେ ଏଇଠି ଅଛି। ଯେତେବେଳେ ବାବା ରାଗିବେ ତୁ ଏରିଆ ଛାଡିିକି ପଳେଇବୁ।
ହୁଁ।
ତା ପାପା ଯେତେବେଳେ ରାଗୁଛନ୍ତି ସିଏ ଏରିଆରୁ ଧାଇଁକି ପଳଉଛି। କାଲି କଣ କରିଛି ଝିଅ ଗୋଟେ ଖେଳନା ଧରିଥିଲା ମାନେ ଇଏ ବି ଛୁଆ ସିଏ ବି ଛୁଆ ହେଲେ ବି ତୁ ଯା ହେଲେ ଟିକେ ବଡ ହେଲୁଣି ଛଅ ବର୍ଷର ତୁ ଟିକେ ବୁଝିବୁ ନା ନାଇଁ। ତାଠୁ ଯାହାହେଲେ ଗୋଟେ କସିକି ଘୋଷାରିକି ନେଇଯାଉଛି ମାନେ ସେ ପଡୁ କି ଡେଉଁ କି ଯାହାହଉ ହ୍ୟାଲୋ ତ ସେ ଘୋଷାରି ଆଣିଲା ଖେଳନା ଯୋଉ ରିଙ୍ଗସ୍ ଗୁରା ପୁରାନ୍ତିନି କଲର୍ ରିଙ୍ଗସ୍ ଗୁରା
ହୁଁ ହୁଁ।
ସେଇଟା ଖେଳୁଥିଲା ଘୋଷାରି ଆଣିଲା ସେ ଖଟରୁ ଦାଲୋକି ପଡିଗଲା ବାପାଙ୍କୁ ନିଦ ହେଇଯାଇଛି ପଡିିଗଲା ଯେଏନ୍ତି ମାନେ ସିଏ ମୁହଁ ତଳୁକୁ ମାଡି ହେଇକି ପଡିଥିଲା ତାପରେ ଚିତ୍ ହେଇକି ଶୋଇକି କାନ୍ଦୁଚି। ବାପା ଙ୍କ ନିଦ ଭାଙ୍ଗିଗଲା ବାପା ପୁରା ରାଗିକି ନିଆଁ ଏତେ କଷ୍ଟରେ ଏ ଛୁଆଟା ଆସିଛି ନା ହାଁ କଣ ହେଇଗଲା କଣ ହେଇଗଲା ଆଉ ଉଁ ତାକୁ କୋଳରେ ବସେଇକି ମିଠି କୁ କଷିକି ଶୋଧୁଛନ୍ତି ମିଠି ଧାଇଁଚି ବାହରକୁ।
ଉଁ ହୁଁ ହୁଁ ହୁଁ ହୁଁ।
ସରି ନାଁ ଟା କହିଦେଲି ତାପରେ ଝିଅ ଧାଇଁଛି ବାହାରକୁ। ତାପରେ ବାପା ଆଉ ଦେଖି ନାହାନ୍ତି ତା ପାଟି ଓଠ ଟା ଖଣ୍ଡିଆ ହେଇଛି ଦାନ୍ତ ଗଳିକି। କାଳେ ଶୋଧିବେ ଝିଅକୁ ବୋଲି ମୁଁ ତାକୁ ସେ ତା ପଛ ମୁୁଣ୍ଡ ଭାବିକି ଆଉଁସି ଚାଲିଚନ୍ତି ନିଦରୁ ସି ବି ଉଠିଛନ୍ତି। ମୁଁ ତାକୁ କଣ କଲିି ଧରିକି ବାହାରକୁ ଆସିି ପୋଛି ପୁଛା ଦେଲିି ବାପା କହିଲେ କଣ ହେଇଛି ମୁଁ କହିଲି ନାଇଁ କିଛି ହେଇନି। ଟିକେ ଖାଲି ଜଷ୍ଟ ଦାନ୍ତ ଗଳି ଯାଇଛି। ତଥାପି ଗୁରେ ଶୋଧିଲେ ମୁଁ କହିଲି ତା କହେ ରାଗ ଟାଇମ୍ ଟା ତୁ ପଳେଇଆସିବୁ ତାପରେ ସେ ଶାନ୍ତ ହେଇଯିବେ ନହେଲେ କୁଆଡେ ଚୁଟିକି ଧରି ଫୋପାଡ଼ି ଦେବେ ଯେ
ହୁଁ ହୁଁ ହୁଁ ହୁଁ ସେ ଓଠ ଭାଙ୍ଗିବାରୁ ମୋର କେତେ ଥର ଓଠ ଫାଟୁଛି ମାନେ ନା ନାହିଁ। ଇଏ କଣ କହିଲୁ ଖାଲି ଆସିବ ମାନେ ତୋ ଉପରେ ଖାଲି ଡେଇଁବ। ମାନେ ଖାଲି ଡେଇଁବ ଆଉ ଡେଇଁଲା ମାନେ ତ କେତେବେଳେ କିଛି ନା ଗୋଟେ ବାଜିବ ନା। ମୋର ମାସକୁ ତ ତଥାପି ଦି ତିିନି ଥର ବୋଧେ ଓଠ ଫାଟୁଛି।
ହଁ ମାନେ ଉଠୁ ଫାଟିବା ଅଲଗା କଥା ତାର ସବୁବେଳେ ମୁଁଣ୍ଡଟା ଢ଼ାଇ ଢ଼ାଇକିରି ବାଜିୁଚି ଫୁଲି ଯାଇଚି ଏଡେଟେ। ଡର ଲାଗୁନି କି ସବୁବଳେ ସମୟ ସମାନ ଭଲ ଅଛି ମନ୍ଦ ଅଛି କଣ ଗୋଟେ ହେଇଯିବ। ଏକାମ୍ରେ ହେଇଟା କଷ୍ଟ ହେଇଚି ନା ଲୋଭ ଟା ପଶି ଯାଇଛି।
ହେଲମେଟ୍ ହେଲମେଟ୍ ଟାଇପ୍। ର ଗୋଟେ କପଡାର ଗୋଟେ ଛୁଆଙ୍କର ମିଳୁଛି। ହୁଁ।
ତାଙ୍କୁ ଟିକେ ଅବାଗିଆ ଲାଗୁଚି ସାରେ ଆସିକି ଫୋପାଡି ଦଉଚନ୍ତି ଖୋଲିକି।
ନହଲେ ମୋ ନଣନ୍ଦ ତାଙ୍କ ଝିଅ ପାଇଁ ଗୋଟେ ମଗେଇଥିଲେ ଯେ ହେତବଳେ ଛୋଟ ହେଇଥିଲା ହେତବଳେ ପିନ୍ଧିଲା। ଯେତବଳେ ଟିକେ ଜାଣିବାର ହେଇଗଲା ଆଉ। ପିନ୍ଧିଲାନି ଫୋପାଡିଦେଲା ହେଣୁ ଫୋପାଡିଦେଲା। ଆମ ଛୁଆଟା ମୁଣ୍ଡରେ ଗୋଟେ ଟୋପି ରଖୁଚନ୍ତି ଟୋପି ଫୋପି କାଇଁ ପିନ୍ଧୁଚନ୍ତି ଛୁଆଟା।
ହୁଁ।
ତାଙ୍କ ଦେହ ଫେହରେ କିଛି ଲାଗିବନି।
କିଛି କରିବ। କେତେ ବଲ ବଲ ହଉଚି ମ ଏଟା।
ଏ କଳେଇ କରୁଚି ଚବିଶି ଘଣ୍ଟା।
ଲାଇନି ପଳେଇଲେଣି ଇନଭଟରରେ।
ସ୍କୁଲୁ ଫିଟିଲେ ସର୍ଲା ଆଉ।
ହୁଁ କଣ କହିଲୁ ଲାଇନ ପଳେଇଲେ ଇନଭର୍ଟରରେ ଫ୍ୟାନ୍ ଗୁରା କଷିକି ସାଇଁ ସାଇଁ ବୁଲୁଛି। ତାପରେ କ୍ୟାମେରାରା ଲାଗିଛି ଇନଭଟରରେ ଟାଣି ନଉଛି ବେଶୀସମ ଚାଲୁନି ତ ସେ ମାନେ ଲାଇନ୍ ପଳେଇଲା ମାନେ ଫ୍ୟାନ୍ଟାକୁ ତିନି କରଦେଉ ତିନିରେ ବି ସେ ଗୋଟେ ସ୍ପିଡ଼୍ ବୁଲୁଛି।
ଆଲୋ ଏମାନେ କଣ କରୁଛନ୍ତି କହିଲୁ ଆମ ଘରେ ମାନେ ଏମ୍ ତି ଲାଇନ୍ ରେ ଫ୍ୟାନ୍ ଟା ପୁରା ସ୍ଲୋ ସ୍ଲୋ ଚଳୁଚି ହେଲା ମାନେ। ଚାଲୁଚି କିନ୍ତୁ ଇନଭଟର୍ରେ ଜୋରେ ଚାଲୁଚି ହା ଲାଇନି। ଥିଲେ ବି ସେମାନେ ଇନଭେଟର କନେକ୍ସନ ମାନେ ଏଟା ଅନ୍ କରିଦେଇକିରି ଇନଭଟରରେ ଚଲଉଚନ୍ତି। ଦିନେ ହେମ୍ତି ଚଲେଇ ଚଲେଇ ପାଂଶଟା ଏରେ ଉଠିଚନ୍ତି ଦେ ତାପରେ ଠିକି ଇନଭର୍ଟର ରେ ଆଡେ ଚାର୍ଜ ନାହିଁ ଇଆଡେ ବର୍ଷା ପବନ ଉ ହେଲାନି ପୁରା ଡରିକି ବୋଇଲେ କଣ ହବ ତାର ଦେଖିଲାବଳକୁ ସେଦିନ କେମ୍ତି ଲାଇନ୍ ଗଲାନି।
ମୁଁ କହିଲି ଏଇଠି ଘରେ ଏଠି କେବେଠୁ ଇନଭର୍ଟର ଲଗେଇଲୁଣି?
ହେଲାଣି ତିନି ମାସ୍ ଖଣ୍ଡେ।
ଆହା।
ଏଇ ଦେଖୁନୁ ଗାଁ ରେ କେତେ ଲାଇନ୍ ଯାଉଚି।
ହଁ ହଁ ଆଉ ଗରମ ଆଜିକାଲି ବିନା ଫ୍ୟାନ୍ ରେ ରହିହଉନି ଆଗୁରୁ ଭାବିଲୁ ଆଗୁରୁ ଯୋଉ ଫ୍ୟାନ୍ ନଥିଲା ଯୋଉ ଦଶ। ଟଙ୍କିଆ ବଲ ଆମେ କେନ୍ତି ପାଠ ପଢୁଥିଲେ ଡିବି ଲଣ୍ଠନ ରେ। ଆଜିକାଲି ଲାଇଟିରା ବି ପାଉନି ଦୁଷୁନି କି ପାଠ ପଢିବାକୁ ମନ ହଉନି।
ହୁଁ ହୁଁ। ମୁଁ ପା ହେଦିନ ୟା ସହିତ କଥା ହଉଥିଲି ଯେ ସେ କହିଲା କହିଲା ଦେଖିଲୁ ଆମର କେତେ ସୁନ୍ଦର୍ ଘର ଥିଲା ହେ ଟିକେ ଗୋଟିଏ ଗୋଟଏ ରୁମ୍ ତଥାବି କେତେ ମଜା ଲାଗେନି।
ହୁଁ ହଁ ପା ସବୁବଳେ ଯାଇକି ସେଠି ତାଙ୍କ ଘରେ।
ଗୋଟେ ରୁମ୍ ହଉ ପଛେକେ କିନ୍ତୁ ହେଇ ଗୋଟିଏ ରୁମ୍ ରେ ଏତେ ଲୋ କ କେତେ ଶା
ଶାନ୍ତି ଲାଗେ ଏଡେ ବଡ ଖଞ୍ଜାରେ ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ କେତେ ଲୋକ ଥିଲେ।
ହଁ ହଁ ହଁ ହଁ ହଁ।
ଆଉ ଏମିତି କେହି ରହିପାରିବିନି ଗୋ ଟ ଖଞ୍ଜାରେ ଏତେ ନେଖା କଙ୍କଷ୍ଟବଡେକୁ ପା ଏଡେ ଏଡେ ଘର ପାଉନି
ହୁ ବା ମାନେ ଏବେ ଗୋଟେ ଗୋଟେ ରୁମ ଯେତିକି ସେତେବେଳକୁ ଗୋଟଏ ରୁମ ରୋଷେଇ ଘର ହେରା ସବୁ ମିଶିକି ବି ହେଡିକି ଗୋଟେ ରୁମ କିନ୍ତୁ ହେଇଥିରେ କେତେ ଭଲ ଲାଗେ
ହଁ ହେଲେ ବି ଗୋଟେ ଖୁସି ଲାଗେ ସକାଳୁ ନିତ୍ୟ ମୋ ସାଙ୍ଗ ହେଇକି ଯିବୁ ପଡ଼ିଆ ଆଡ଼େ ତାପରେ ଘରେ ଆସିବୁ ଗାଧାହେଲେ ତୁ କେତେବେଳେ କରିବୁ ସିଏ କେତେବେଳେ କରିବୁ
ଗାଧୁଆ ପାଧୁଆ ଟାଇମ ରେ ବି ତୁ କଥା ହେଇପାରିବୁ
ହଁ ମାନେ ତ ଫାଙ୍କା ନାହିଁ ସେ କୋଉଠି ଲୁଚେଇ କିଛି କରିପାରୁବୁନି
ହୁଁ
ସବୁଠୀ ଯିଏ ହେଲେ ଆଭେଲେବୁଲ ଥିବେ
ଆଉ ଭଲ ଲଗିଲା ଆଉ
ଆଉ ଯେ ଯୋଉ ଦିନ ଆମର ଭଲ ତରକାରୀ ହେଇଥିବ ଛୋଟ ଭୋର ହେଇନଥିବ ଛୋଟ ବଡ ହେଇଥିବ ମନରେ ଆଶା ଥିବ ଦିଅନ୍ତା କିି ଟିକେ ଦିନେ ଦିନେ ଛୋଟ ତୁ ଜାଣିପାରି ମନ କଥା ଦିଏ ଛୋଟ କୁ ତରକାରୀ ପତ୍ର ବି ଭଲ ଲାଗେ ସେ ଦିଏ ସେ କୁଆଡେ ଗଲା ଆଉ ବାବା ବି ଛଣାଛଣି କରନ୍ତି ଜିଲାପି ସିଙ୍ଗଡା ବାବା ତ ଭଲ ଛାଣନ୍ତି ତୁ ଜାଣିଛୁ
ହୁଁ
ଶୁଣିଲେଣି କରିଦେ ଯେ ଯେତେବେଳେ ଛୁଆ ମାନ ତା ପରେ କେତେବେଳେ ଦେବେ ଦିଅନ୍ତୁ ଦେବେ ଆଉ ଦିଅନ୍ତୀ କି ଟିକେ ଅନେଇଥିବଣି
ସେଇ ଦିନ ଗଲା, ଆଉ କେବେ ଆସିବନି
ହୁଁ।
ହଉ ରଖୁଛି ହେଲା।
ହେଇଗଲା ଟାଇମ,
ହଁ।
ହଁ, ହଁ ରହୁଛି